ହ୍ୟାଲୋ।
ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ! ହଁ
ହୁଁ।
କୁଆଡେ ଯା କୁଆଡେ ବୁଲା ବୁଲି? ଛେ ଆଉଛି ଯାଉଛି। ନାଇଁ କୁଆଡେ ଯାଇନି ଯିବା ସାଙ୍ଗ ହେକା ଫୋନ୍ କରିଥିଲେ। ଛି ପଛିିଯିବା। ପାଇଁ ବର୍ଷା ତ ଉଠେଇଛି ଦେଖା ଆଉ ଟିକେ ପରେ ଯିବା।
ହୁଁ ହୁଁ।
ଖାଇବା ପିଇବା କଣ ହେଇଛି ଆଜି?
ଏ ଭାତ ଡାଲି ଆମ୍ବ ସାଲାଡ୍
ଆଛା। ଆଉ ସବୁ ଦେହ ଭଲ ଅଛି?
ହୁଁ ହୁଁ। ତ ଆଉ କଣ ଖାଇଥିଲ?
ଭାତ ଡାଲି ଭଜା ପାମ୍ପଡ।
ହୁଁ ହୁଁ। ହଁ ଦେହ ପା।
ଦେହ ଭଲ ଅଛି ଏ ଥଣ୍ଡା ହେଇଥିଲା ମେଡ୍
ଉଁ ହୁଁ। ଆଉ ପଢ଼ାପଢି।
ପଢା ପୁଢ଼ି ଚାଲିଚି ଏଇଟା ଦଶମ ପରୀକ୍ଷା ସରିଛି ପ୍ଲ ସଟୁ ଆଡମିସନ କରିବି ବୋଲି ଭାବୁଛି କରିବା
ହୁଁ ହୁଁ।
ଆ କଉଠି ପଢାପଢି କରିବ?
ପଢ଼ା ପଢ଼ି ଦେଖିଆ କୋଉ ଭା ବୁଛି ଗମେଣ୍ଟରେ ପକେଇବି ନଲେ ନହେଲେ କଣ କରିବା।
ମୁଁ ଆଉ କଣ କରିବି ହ ପଢାପଢି ସରେ।
ସରକାରୀ ଚାକିରୀ ଚେଷ୍ଟା କରିବା।
ହୁଁ।
ଚ।
ହୁଁ ହୁଁ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ମା। ଆଉ ତମ ଘରେ?
ସେଇ ବାପା ମା।
ହୁଁ।
ବାପା ମା ଜେଜମା ଭାଇ।
ହୁଁ ହୁଁ।
ଉଁ ହୁଁ। ଆଉ ସବୁ ଭଲ?
ହଁ ସ
ଆଁ,
ଆଉ
ଶୁଭୁନି।
ମୁଁ କହିଲି ବୁଲାବୁଲି କରିବାକୁ କୁଆଡେ ଯାଇନୁ?
ନା ଯାଇନି ବର୍ଷା ହଉଥିଲା ତ ସେଥିପାଇଁ ଯାଇନି ଆଉ।
ଆଉ ବାହାରକୁ କୁଆଡେ ବୁଲିବାର ଅଛି
ନା ହେଇପା ଏଇଠି। ତ ହେଇନି ଆମ୍।
ଯା
କଣ?
ଦେହ ହାତ ସବୁ ଭଲ ଅଛି ତୋର?
ତୋର?
ହଁ, ହଁ ମୋ ଦେହ ଭଲ ଅଛି। ହଁ ସେ ମଝିରେ ଦେହ ଖରାପ ହେଇଠା ଭଲ ଅଛି ଆଉ।
ଉଁ, ହୁଁ। ଭଲ ଚାଲୁ।
କଣ କରୁଚ?
ଉଁ,
ଚାଲୁ ସେମତି ଆଉ।
ହୁଁ।
ସବୁ କଣ କି?
ଉଁ,
ଓ କଣ କରୁଛୁ?
ଆଉ କଣ ଖାଇଥିଲୁ?
ଖାଇଥିଲି ଭାତ, ଡାଲି ଆଳୁ ଭର୍ତା, ପାମ୍ପଡ଼। ଟେନସନ ନ
ହୁଁ, ହୁଁ।
ହଁ କଣ ସବୁ?
ଆଉ କଣ କେମତି ଚାଲିଚି ସବୁ?
ସବୁ ସେମିତି ଚାଲିଚି ଆଉ। ପାଠ ପଢା ପଢି ତ କଣ ପଢିବି ପାଠ ପଢା ପଢିକି ଏୟା ହଉଚି କଥା। ଏଇତ କଥା ଦେଖାଯାଉ କଣ କରିବାକୁ ଯାଉଛି।
ହୁଁ।
କଣ? ଆସ ଆମର ଏବେ ଆମର ଆଡେ ବୁଲିବାକୁ ଆସ।
ହୁଁ, ଯିବି ଆଉ। ଆଉ ଦେହ ପା ଭଲ ଅଛି?
ହଁ, ହଁ।
ଉଁ, ହୁଁ।
ଆଉ ତୁମେ?
ହୁଁ, ଭଲ ଅଛି ଆଉ। ଆଉ ଖିଆ ପିଆ କଣ ହେଇଥିଲା?
ଖିଆ ପିଆ ହେଇଥିଲା ଭାତ, ଡାଲି, ପାମ୍ପଡ, ସାଲାଡ୍। ଏଇ ଛବୁ।
ଅଁ, ହଁ।
ହୁଁ ହୁଁ।
ହଁ ଯାଇନି କୁଆଡେ ଯିବା ଆଉ।
ନା ଭାବିନି କିଛି। ମୁଁ ଭାବିନି ଦେଖା ଯିବା ଆଉ ଯଲଦି ଆଉ।
ଚାଲ।
ହଁ।
ହୁଁ। ଆଉ ବର୍ଷା ହେଇଥିଲା ସେପଟେ?
ହଁ ବର୍ଷା ହେଇଥିଲା ସକାଳୁ ସକାଳୁ ହଉଛି ପା ବର୍ଷା ଏବେ ଟିକେ କମିଛି ଆଉ
ହୁଁ ହୁଁ। ଏପଟେ ବି ହଉଥିଲା। ଆଉ ପଢ଼ାପଢ଼ି ଚାଲିଛି? ହୁଁ ହୁଁ ହୁଁ।
ହଁ।
ଉଁ ହୁଁ।
ଆଉ ସ୍କୁଲ
ହୁଁ ଭଲ ଆଉ। ତୋର?
ହଁ ହଁ ସବୁ ଭଲ ସାଙ୍ଗ
ହୁଁ। ହାଲୋ।
ହୁଁ।
ହୁଁ।
ମୋର ଥିଲେ ଦି ତିନି ଜଣ ଆଉ। ତୋର?
ହଁ ସେଇ ଦି ଚାରି ଜଣ ଆଉ।
ଉଁ ହୁଁ।
ଆଉ?
ଆଉ ଘର କେତେଦିନ ଅଛୁ?
ଉଁ ହୁଁ। ଚାଲୁ ଆଉ। ବୁଲାବୁଲି କର।
ହଁ ଆଉ କି ଆଉ ବୁଲାବଲି କରିକି ଯିବା।
ହୁଁ।
ହୁଁ।
ଆଉ ସମସ୍ତେ ଭଲଅଛନ୍ତି ତ?
ହୁଁ ହୁଁ।
ହଁ ମ ଯେତେ ଦିନ ଅଛି ଘରେ ବୁଲାବୁଲି କରିିକି ଯିବା।
ହୁଁ।
ଉ। ରଖୁଛି ଆଉ ରଖୁଛି ଆଉ।